ହାଲୋ କ କଣ କରୁଛନ୍ତି?
ଏଇ ପିଲାମାନଙ୍କୁ ଟିକେ ଖାଇ ଦଉଛି।
କଣ ଆଜି ଖାଇବା ବନେଇଚ?
ଆଜି ସାଧା ଖାଇବା ହେଇଚି। ଡାଲି ପୋଟଳ ଚିପ୍ସ ଆଉ ଗୋଟେ ପୋଇ କଖାରୁୁ ସାରୁ ମାଟିଆଳୁ ଆଳୁ କାଙ୍କଡ଼ ସୋରିଷ ମସଲା ବଢି ଦେଇକି ଗୋଟେ ତରକାରୀ ମାନେ ରାଇ। ସେୋଇପ
ବଢିଆ ବଢିଆ ଖାଇବା ଆଉ।
ହୁଁ ମାନେ ରବାରେ ଭେଜିଟେରିୟନ ତ।
ଛୁଆ କେତେ କେତେ ବ ବଡ ହେଲେଣି?
ଉଁ ଜଣେ ସିକ୍ସ ପ୍ଲସ ଜଣେ ଫୋର ପ୍ଲସ।
ଆଉ ସାର୍ କଣ କରନ୍ତି?
କଣ କଇଲେ?
ମୁଁ କହିଲି ଆପଣଙ୍କ ବାବୁ ଯେ କଣ କରନ୍ତି?
ସେ ଜବ୍ କରନ୍ତି।
ଆଉ ଆପଣ ହାଉସ୍ ୱାଫ୍।
ହୁଁ।
ଆଉ ଦେହପା ସବୁ ଭଲ ଅଛି।
ହୁଁ ଭଲ ଅଛି ଆପଣଙ୍କର ଖାଇବା ସଇଲାଣି ଲଞ୍ଚ ସରିଲାଣି।
ନାଇଁ ଆମର ଲଞ୍ଚ ରୋଷେଇ ସରି ଯାଇଛି କିନ୍ତୁ ଖାଇବା କେହି ଷ୍ଟାର୍ଟ କରିନାହାନ୍ତି ଆମର।
ଉଁ ହୁଁ ଆମର ବି କେହି ଖାଇନାହାନ୍ତି ମୁଁ ଏବେ ପିଲାଙ୍କୁ ଖୁଆଇଦଉଚି ତା ପରେ ଖାଇବୁ ଆଉ ହଜବେଣ୍ଡ ଖାଇବୁ ପିଲାଙ୍କୁ ଆଗ ଖୋଇଦଉଚି।
କୋଉଠି ଆପଣଙ୍କ ଘର ଟା?
ମୁଁ ଏବେ ଭୁବନେଶ୍ଵରରେ ରହୁଛି ମୁଁ ଏବେ ଭୁବନେଶ୍ଵରେ ଅଛି।
ଆଛା ଆଛା।
ହଉ।
ଆଉ ସବୁ କଣ ଖାଇବା ପାଇଁ ଭଲ ଲାଗେ ଆପଣଙ୍କୁ?
ଉଁ ମୋତେ ବେଶୀ ଚଟପଟା ଜିନିଷ ଭଲ ଲାଗେ।
ଆଛା ଆଛା ଛୋଟ ଛୁଆଙ୍କ ଭଳିଆ ଆଉ ଆଁ।
ଉଁ ଯେମିତି ଏମିତି ପୋଟଳ ଲୋକ ଭାଜିକି ଖାଇବେ ମୁଁ ଏମିତି ଖାଇବିନି। ତାକୁ ଛାଣିକି ଖାଇବି ମାନେ ବେଶୀ ପରିବାର ତରକାରୀ ମତେ ଏତେ ପସନ୍ଦ ନୁହ।
ହ
ମୁଁ ସବୁବେଳେ ଏମିତି ଛାଣିକି ଖାଇବି ନହେଲେ ସବୁ ଆ ଯ ଯଦି କିଛି ହେଲା ଟମାଟୋ ବାଇଗଣ ଆଳୁ ଏଗୁଡା ସବୁ ଚକଟିକି ଖାଇବି, ନହେଲେ ଟିକେ ଚୋଖା କରିକି ଖାଇବି।
ହଁ, ସେଇଟା ଟିକେ ଭଲ ଲାଗେ ଗାଉଁଲି ଖାଇବା ଭଳିଆ ଭଲ ଲାଗେ।
ନାଇଁ ମତେ ସେ ଯୋଉ। କରିଚି, କିନ୍ତୁ ମୋତେ ସେଇଟା ଖାଇବାକୁ ପସନ୍ଦ ନୁହେଁ। ଖାଲି ବନେଇବା କଥା ଆଉ।
ମାନେ ଆପଣ ଗୋଟେ ବୋଉ ନା ଆଉ ଅଛନ୍ତି ଆପଣଙ୍କର ଯା, ଶାଶୁ, ଶଶୁର?
ନାଇଁ ନାଇଁ ନାଇଁ, ମୋର ଅଛନ୍ତି ଜଣେ ସାନ ଯା, ମୋ ବଡ ଯା, ବଟ୍ ଆମେ ସବୁ ଅଲଗା ରହୁଚୁ। ମୋ ଶାଶୁ, ଶଶୁର ଗାଁ ରେ ରହୁଚନ୍ତି।
ହଲ ହଁ, ଆମେ ବି ତ ପ୍ରାୟ ଭୁବନେଶ୍ଵର ଯିବା ଆସିଆ କରୁଚୁ ନା।
ହଁ, ହଁ, ହ ସମସ୍ତେ ତ ମୁଁ। ଶାଶୁର ବି ପ୍ରାୟ ଟାଇମ୍ ଏଠିକି ଆସନ୍ତି ଆ ଘରୁକୁ ତ ସମସ୍ତେ ଏଇଠିକି ଆସୁଚନ୍ତି।
ନାଇଁ, ଆମର ଗୋଟେ ମେଡିକାଲ ପ୍ରୋବ୍ଲେମ ହେଇଗଲା ତ ସେ ସାନ ଝିଅର ଆମେ ପାଞ୍ଚ, ଛଅ ବର୍ଷ। ଷ ହେଇଗଲାଣି ମେଡିକାଲ ସମ୍ ରେ ଦେଖାଉଛୁ ଯିବା ଆସିବା କରୁଚୁ।
ହଁ।
ଆ ମୋର ଦିଟା ଝିଅ।
ଓହୋ।
ଆମ ବାବୁଚି ଆମର ବିଜନେସ୍।
ଓୁଁ, ହୁଁ ତାଙ୍କର ସବୁ ପିଲାମାନେ କଣ ପଢା ପଢି କରିଚନ୍ତି?
ବଡ ଝିଅର ବିଏ ସରିଗଲା, ଏ ସାନ ଝିଅ ଯାହାର ଟ୍ରାନ୍ସପ୍ଲାଣ୍ଟ ହେଇଚି। ତାର ଏଇ ପ୍ଲସ ଟୁ ହବ ଆଉ।
କଣ ଟ୍ରାସପ୍ଲାଣ୍ଟ ହେଇଚି କହିଲେ।
ବୋନ ମେରୁ ଟ୍ରାନ୍ସପ୍ଲାଣ୍ଟ।
ହଁ, କିଏ ଦେଲେ ବନମେରୁ ପୁଣି କିଏ ଦେଲେ ତମେ ତ ମାନେ ସେଇଟା କେବଳ ତାର। ଉଁ, ତାର ସିବିଲିଙ୍ଗ ଯିଏ ଥିବେ ସେ ହିଁ ଦେଇପାରିବେ ନା।
ହ ତାର ବା ସେଇ ବଡ ଭଉଣୀ ଦେଲା ତାର ହିଁ ମ୍ୟାଚ କଲା।
ନାଇଁ, ନାଇଁ ଶିବଲିଙ୍ଗ ହିଁ ଦେଇପାରିବେ।
ନାଇଁ ନାଇଁ, ଆମର ଆମର ବାପ, ମା ଆମର କିଛି ମ୍ୟାଚ କଲା ନାଇଁ। କେବଳ ଗୋଟେ ମା ପେଟରୁ ଭାଇ କିମ୍ବା ଭଉଣୀ ଥିଲେ।
ସେଇପା କହୁଚି କି ସେଇ ତାର ନିଜର ଶିବିଲିଙ୍ଗ ଯିଏ ଜନ୍ମ ହେଇଥିବ ଭାଇ, ଭଉଣୀ।
ହୁଁ ହୁଁ ହୁଁ, ସେଇ ତା ଭଉଣୀ ଥିଲା ତ ତା ଉପର ଭଉଣୀଟା ତାର ହିଁ ମ୍ୟାଚ କଲା।
ମାନେ ସେ ତାର। ମାନେ ବୋନମେରୁ ପ୍ରବ୍ଲେମ୍ କଣ ହଉଥିଲା ମାନେ ବେଶିକାଲୀ ଯୋଉ।
ତାର ବ୍ଲଡ ଟା ନାଇଁ ନାଇଁ ବ୍ଲଡ଼ ଟା ତାର ତିଆରି ହଉନଥିଲା ଗୋଟେ।
ହଁ ହଁ, ଆଚ୍ଛା ଆଚ୍ଛା ଆରବିସି କମି ଯାଉଥିଲା।
ହଁ।
ଆଚ୍ଛା। ହଁ, ଏଇଟା ଏଇ କେସ୍ ଟା ବି ବହୁତ ଅଛି, ମୁଁ ମୋର ବି ଜଣେ ପଢିଲା ବେଳେ ଜଣେ। ଥିଲେ ମାନେ ସିନିୟର ଥିଲେ। ତାଙ୍କ ତାଙ୍କ ଖୁଡି ଙ୍କ ମାନେ ତାଙ୍କର। ଯିଏ ଖୁଡି ହେବେ ତାଙ୍କର ସେମିତି ଜଣେ ଝିଅ ଜନ୍ମ ହେଇଥିଲେ। ସାରେ ଏ ଝିଅକୁ ଯାହାର ପୁଅ ଫାଷ୍ଟ ହେଇଥିଲା ତାର ଏମିତି ପ୍ରୋବ୍ଲେମ୍ ହଉଥିଲା। ସେଥିପାଇଁ ସେ ଗୋଡ଼େ ସେକେଣ୍ଡ ବେବି ପ୍ଲାନ୍‌କଲେ ଏଇ ବୋନ୍‌ ମ୍ୟାରୋ ଟ୍ରାନ୍ସପୋର୍ଟ କରିଆ ପାଇଁ।
ବହୁତ ପେସେଣ୍ଟ ଏଇଭଳା ଆସୁଛନ୍ତି ଲବେ ଭାଗ ମାନେ କ୍ୟାନସରର ଡିଜିଜ ଯୋଉଗୁଡାକ ସବୁ ଅଲଗା ରକମର ବାହାରୁଚି ଏମିତି ମାନେ ମୁଣ୍ଡ ଖରାପ ଭଗବାନ କରନ୍ତୁ କାହାକୁ ଏ ରୁଗ ନ ଦଉ।
ହଁବା।
ଚି ବହୁତ କଷ୍ଟ ଆମ ଛୁଆ ବହୁତ କଷ୍ଟ ପାଇଲା
ତୁ ବସ୍ ଦୁଃଖ କଷ୍ଟରେ ରହୁଚି ନା ଆଉ।
କଷ୍ଟୁକୁ ତାପରେ ସାମାନ୍ୟ ଲୁକ ବି କଉଠି କେତେ ଆମରି ସିନା ଅଁ ଜମି ଆମେ ବି ବହୁତ ଧାର କରଜରେ ବି ରହିଛୁ ବହୁତ ଜମ୍ ବାଡ଼ି ବିକ୍ରି କଲୁ ବାହାର ଲୋକଙ୍କ ସାହାଯ୍ୟ ବନ୍ଧୁବାନ୍ଧବ ସାହାଯ୍ୟ କାର୍ଡ ହେଇକି ବି ସେ ତା ଚାଳିଶ ପଚାଶ ଲକ୍ଷ ଆମର ଖର୍ଚ୍ଚ ହେଇଗଲା।
ହଁ ଖର୍ଚ୍ଚ ହେଇଥିବ ବୋନ୍‌ ମ୍ୟାରୋ ଟ୍ରାନ୍ସଫର କଲେ ବି ସେ ସବୁ ଚାର୍ଜେସ୍ ବି ଭଉତ ନଉଥିବେ।
ବହୁତ ଚାର୍ଜେସ୍ ଏପର୍ଯ୍ୟନ୍ତ ଏଇ ଜୁନ୍ ମାସରେ ହଁ ଏବେ ତ ନର୍ମାଲ ଟିକେ ଅଛି ଠିକ୍ ଠାକ୍ ଏଇ ଚେକପରେ ଯିବା କଥା ଏଇ ଜୁନ୍ ମାସରେ। ଦେଖିଲା ବେଳକୁ ମୋ ଗୋଡଟା
ନେ ତାଙ୍କ ସିଷ୍ଟର କେମିତି ଅଛନ୍ତି ମାନେ ତମ ବଡ଼ ଝିଅ?
ସେ ତା ସେଲ୍ ଟା ଅଟୋମେଟିକି ହେଇଗଲାଣି ଠିକ୍ ଠାକ। ତାର କିଛି ପବ୍ଲେମ୍ ନାହିଁ ଡକ୍ଟର କହିଲେ ଯେ ସିଏ ଦବା ଲୋକର କିଛି ପବ୍ଲେମ୍ ନାହିଁ।
ହୁଁ।
ସେ ସବୁ ଠିକ୍ ଠାକ୍ ଅଛି କିନ୍ତୁ ନବା ଲୁକର ତାର ଧୀରେ ଧୀରେ ବଢୁଛି କେତ୍‌ ତଳ କମି ଯାଉଛି ଏଇଭଳିଆ ଚାଲିଛି।
କିନ୍ତୁ ୟାମାନେ ତାଙ୍କୁ ଏବେ କମ୍ ଏଜ୍ ନା ଅଧିକ ଏଜ୍ ହେଲା ପରେ ଦେବା ଦେଲେ ଅସୁବିଧା।
ନା ସେ ଅଧିକ ଏଜ୍ ଏ ଦେ ଅ ନାଇଁ ନାଇଁ ଅଧିକ ଏଜ୍ ର ସେମାନେ ଟ୍ରାନ୍ସପ୍ଲାଣ୍ଟ ଆଙ୍କର କାଠାରୁ ମ୍ୟାଚ୍ କଲେ ବି ମଧ୍ୟ କରୁନାହାତି। ଚାଳିଶ ପଚାଶ ବର୍ଷର ଲୋକ କର୍ କରିହବନି ଯେହେତୁ ଛୋଟ ପିଲା ଅଛନ୍ତି ବୋଲିକି
ହୁଁ।
ଠର ଉଣେଇଶି ବର୍ଷ କୋଡିଏ ବର୍ଷ ଆମର ଏଇ ଦି ବର୍ଷ ପୁରୀ ଯିବ ଜୁଲାଇ ପାଞ୍ଚ୍ ତାରିଖ।
ଆଉ ମୋର ସେ ଯୋଉ ଥିଲା ସେ ଯୋଉ କଲିକ୍ କହୁଥିଲି ସେ ସେମତି ତାଙ୍କର ଯୋଉ ପୁଅ ପାଇଁ ଆଉ ଗୋଟେ ଯୋଉ ସେକେଣ୍ଡ ବେବି ପ୍ଲାନ୍ କଲେ। ତାର ସେମତି ଫାଇଭ୍ ଟେନ ଇୟର ଯେମିତି ହେଲା ତାଙ୍କର ସବୁ ତାପରେ ଟ ଟ୍ରାନ୍ ତାଙ୍କୁ ଟ୍ରାନ୍ସଫର୍ କରେଇଲେ ବୋନ୍ ମ୍ୟାରୋ।
ହଁ ପା ବହୁତ ପୋବ୍ଲେମ୍ କୁହନ୍ତୁନି ମୁଁ ମାନେ ଛଅ ବର୍ଷ ହେଲା ମେଡିକାଲ ସେଠି ଏମ୍ସ ର ଆଗେ ଟ୍ରିଟମେଣ୍ଟ୍ ହେଲି ଅଢ଼େଇ ବର୍ଷ ସେଠି ରି କୋଭରି କିଛି କଲେନି ସେମାନେ ଅପସନ୍ ଦେଇଥିଲେ ତା ୟାର ଲାଷ୍ଟ୍ ଟିଟମେଣ୍ଟ କିଛି ନାହିଁ। ତମେ ଦିଲ୍ଲୀ ଯାଇଁକି କରିପାରିବ ଆଉ ତାପରେ ଆମେ ସେଇଠୁ ବୁଝିଲୁ ଆମର ହଉଚି ବୋଲିକି ସେଠି ଏମ୍ସରେ ହଉନଥିଲା। ଜଷ୍ଟ ପ ପ୍ରୋସେସିଂ ସବୁ ଆରମ୍ଭ କରିଦେଇଛୁ ସମ୍ ର ସେଠି କହିଲେ ଯେ ହଁ ହଉଛି ବୋଲି। ଏଠି ଆମେ କରିସାଇଲୁଣି ପୁଣି ଏଠୁ ଯିବୁ ସେଟିକି ଏମିତି ହେଇକି ଯାଉ ଏବେ ସମ୍ ର ରହିଛୁ। ସବୁ ସଇଲାଣି ତ ଟାନ୍ସପ୍ଲାଣ କଲା ପରେ ତାପରେ ଏବେ ଖାଲି ଚେକପର ଚାଲଚି ଏଇ ଜୁନ୍ ରେ ଭେକ୍ସିନ ଦବାର ଅଛି। ଭ୍ୟାକ୍ସିନି ଗୋଟା ବାର ହଜାର ପନ୍ଦର ହଜାର ଦି ଜଣ ଯାଆଙ୍କେ ନେବେ ଇଏ ନବ୍‌ ହ ସେ ତାର ଡୁନର ଯିଏ ଥିଲା ହଁ। ଆଉ ଦେଖିଲା ଏଳକୁ ମୋ ଗୁଡ ଟା ଭାଙ୍ଗିଗଲା। ମୁଁ ଆଉ ଚାଲା ବୁଲା ଏଗୁଡ ପଡିଗଲି ଟିକେ ଟିଏଲ ପାଖରେ।
ହୁଁ।
ସିଏ ଭାଙ୍ଗିଗଲା। ଭାଙ୍ଗିଗଲା ପରେ ସିଏ ଯାଇଁକି ପ୍ଲାଷ୍ଟର କଲି, କଲା ପରେ ଯା ହଉ ମାସେ ପୁରୀ ଗଲା କାଲି ଗଲି ଖୋଲିବା ପାଇଁ କାଲି ଖୋଲିକି ଆସିଲା ପରେ ସେ ଭି
ଆମେ ମଣିଷ ଆମେ କିଛି କରିପାରେନି ସବୁ ଭଗବାନଙ୍କ ଉପରେ ଇଚ୍ଛା ଯେ ଚାହିଁଲେ ଭଲରେ ହୁଁ ଚାହିଁଲେ ହଁ ହଇରାଣ କରିବେ ସେ ଚାହିଁଲେ ତାଙ୍କ ଉପରେ ସବୁ ଡିପେଣ୍ଡ କରେ।
ଭଗବାନ କରନ୍ତୁ ମୋ କଷ୍ଟ କୋଉ ସଂସାର କୋଉ ମାଆ କୁ ନ ଦିଅନ୍ତୁ କୋଉ ଛୁଆକୁ ନ ଦିଅନ୍ତୁ। କୋଉ ଧନୀ ନ ଦିଅନ୍ତୁ କୋଉ ଗରିବକୁ ବି ନ ଦିଅନ୍ତୁ।
ଟା ଯେ ଦେହ ଖରାପ ଇଏ ସବୁ ବହୁତ ଜିନିଷ ଇଏ କଷ୍ଟ ଭାରି ଦୁଃଖ।
ଶାଗ ପଖାଳ ବରଂ ଖାଆନ୍ତୁ କେହି ମେଡିକାଲକୁୁ ନଯାଆନ୍ତୁ।
ରହିବା ଦରକାର।
ମାନେ ଗୋଟେ ଶତ୍ରୁଟେ ହେଲେ ବି।
ମୋର ପା ଏଇ ଯୋଉ ଆଣ୍ଠ୍- ସେ ଗୋଟେ ରାଇଟ୍ ସାଇଡ଼ର ସେ କଣ ପନ୍ଦର କୋଡିଏ ଦିନ ହେଇଗଲାଣି ସେ ବସ ମାନେ ଏତେ ଜୋରରେ ପନ୍ ହଉଛି କଣହଉଛି ମୁଁ ଯାଇକ ଡକ୍ଟରଙ୍କୁ ଦେଖେଇ ଦେଖେଇବି ବୋଲି ଯାଇପାରୁନି। ସକାଳୁ ଉଠିଲା ମାନେ ପାଦ ପୁରା ଦରଜ ମାନେ ଏତେ ଜୋରେ ବଥା କିଛି ସମୟ ଚାଲିଲା ପରେ ଯାଇକି। ଠିକ ଅଛି ଏମିତି ହେଇଗଲାଣି ମାସେ ପାଖାପାଖି।
ଏଇ ଛଅ ନମ୍ବରରେ ବି ଭଲ ଭଲ ଡକ୍ଟର ଆସୁଛନ୍ତି।
ମୁଁ ଏମତି ଯାଇଥିଲି, କିମ୍ସ ଦେଖେଇଥିଲି। ଥରେ ବ୍ଲଡ ଟେଷ୍ଟ ପାଇଁ ଦେଇଥିଲା ମୋର ୟୁରିକ୍ ଏସିଡ଼ ଟିକେ ବଢିଯାଇଥିଲା, ଭିଟାମିନ୍ ଡ଼ି ଟା ପୁରା କମି ଯାଇଥିଲା। ମେଡିସିନ ଖାଇଥିଲି ଭଲ ହେଇଯାଇଥିଲା। ସେତେବେଳେ ଗୋଡ ଟା ବିନ୍ଧୁଥିଲା ବୋଲି, ଏବେ କିନ୍ତୁ ଖାଲି ପାଦ- ମାନେ ତଳ ଯୋଉ ହିଲ୍ସ୍ ପେନ୍ ପଏଣ୍ଟ ଟା ସେଇଟା ହିଁ ବେଶୀ ବିନ୍ଧୁଛି, ସକାଳୁ ଉଠିଲା ମାନେ। ଦରଜ ତ ପୁରା ଆଉ ଏମତି ନର୍ମାଲି ବି ବେଶୀ ସମୟ ବସି ଯିବିନ ନା ପାଦ ପୁରା ସେ ଗୋଇଠି ଉଡା ଦରଜ।
ହୁଁ
ଇଆଓ
ସେଇ ପାଇଁ ସବୁ ପ୍ରୋବ୍ଲେମ ଗୋଟେ ଗୋଟେ ବାହାରିଲା ବେଳକୁ
ଆଜିକାଲି ସବୁ ବେଶୀ ବେଶ ଆଜିକାଲି ସବୁ ବେଶୀ ସବୁ ହଉଛି ଯୋଉ ରୋଗ ଫୋଗ ବହୁତ ଡର ଲାଗୁଛି ଖାଇବା ପିଇବା। ସବୁ ବାହାରୁ ମତେ କିଛି ଖାଇବାକୁ ଭାରୀ ଡର ଲାଗୁଛି।
ହଁ ପା ଆଉ ଆଉ ବାବୁ କେତେଟା ବେଳକୁ ଆସିବେ।
ଆଜି ତ ରବିବାର ଛୁଟି ଅଛନ୍ତି।
ଆଚ୍ଛା ଆଚ୍ଛା ହଁ ଆଜି ରବିବାର।
ରବିବାର ଅଛନ୍ତି, ପିଲା ଅଛନ୍ତି, କାଲି ସ୍କୁଲ ଯିବେ। ଆଜି ସେଇଥିପାଇଁ ଘରେ ଅଛନ୍ତି।
ବୁଣା ଚାଲିଛି ଆଉ,
ଆଉ ଭାଇ ଭଉଣୀ କେତେ ଜଣ ଆପଣଙ୍କର
ମୁଁ ଗୋଟେ ଝିଅ ଆଉ ମୋର ଉପରେ ଦି ଜଣ ଭାଇ ବଡ ଭାଇ। ମୁଁ ସବୁଠୁ ସାନ, ହୁଁ ସାନ ସବୁଠୁ ଗେହ୍ଲା, କିନ୍ତୁ ବାହା ହେଇକି ଆସିଲି ବଡ ବୋହୁ ହେଇଛି ଦୁନିଆାଙ୍କର ରେସ୍ପନସିବିଲିଟି ସେ ଭଲ କଲେ ଶୁଣିବୁ ନ କଲେ ଶୁଣିବୁ କିଛି ନ କଲେ ଶୁଣିବୁ କିଛି କଲେ ଶୁଣିବୁ।
ଭୁଲ୍ ଥିଲେ ବି ଭୁଲ୍ କହିବେ, ଠିକ୍ କଲେ ବି ଠିକ୍ କହିବେ।
ତମେ ଯେତେ କରି କରିି ରହିବ ତାଙ୍କ ପାଇଁ ଭଲ ତାହେଲେ ତମକୁ ଟିକେ ବି ପ୍ରଶଂସା ମିଳିବନି
ମିଳିିବନି। ଏଟା ସବୁଆଡେ ଆଉ, ହୁଁ।
ସେଇ ଇଏରେ କିଛି ଗୋଟେ ଜିନିଷ କରିଦେଲ ତ ସେଇ ତାନା ଟା ତମକୁ ଜୀବନ ସାରା ଶୁଣିବାକୁ ମିଳିବ।
ହଁ। ଆଉ ତମକୁ ରୋଷେଇ ବାସ କରତେ ଭଲ ଲାଗେ ନା କଣ କରତେ ଭଲ ଲାଗେ ସବୁ।
ହଁ, ଏମିତି ରୋଷେଇ ଖାଲି ଜବ୍ କରୁନି ବୋଲି ଘରେ ଅଛି ବୋଲି କରିବା କଥା। ମତେ ଏତେ ବି ଇଣ୍ଟରେଷ୍ଟ ନାହିଁ ରୋଷେଇ, ଫୋସେଇରେ। ଖାଲି କ-ଗୋଟେ କ -ଖାଇବାକୁ ପିଲାକୁ ଦବାକୁ ପଡୁଚି ବୋଲି କରିବା କଥା ସ୍ଵାମୀକୁ ଦବା ପାଇଁ କରୁଚି।
ହଉ, ହଉ, ହଉ, ଆଉ ପରେ କେତେବେଳେ କଥା ହବା ହଉ।